ଆଉ କଅ କରୁଥିଲ?
ଆଉ ଏଇଠି ରୋଷେଇ କରୁଥିଲି ଆଉ
ଆଉ ତମ ସ୍ୱାସ୍ଥ୍ୟ ଭଲ ଅଛି?
ହଁ ସ୍ୱାସ୍ଥ୍ୟ ଭଲ ଅଛି, ତୁମ ତୁମର ସ୍ଵାସ୍ଥ୍ୟ ଭଲ ଅଛି
ନାଇଁ ମୋତେ ତ -ଥଣ୍ଡା ଜର ହେଇଛି, ଜର ଟିକେ ଛାଡି ଯାଇଛି, ଥଣ୍ଡା ଟା ମତେ ଲାଗି ରହିଛି।
ହ ଏଇନେ ତ, ସିଜନ ଚେଞ୍ଜ ଆଉ ସିଜିନି ଏଇନା ଚେଞ୍ଜ ରୋଷେଇରେ ଆଜି ପ୍ରସ୍ତୁତ ହେଇଥିଲା ଆମର ଚିଙ୍ଗୁଡି ତରକାରୀ।
ହଁ ଚିଙ୍ଗୁଡି ଟା ତ ବହୁତ ବଢିଆ ଲାଗିବ ଆଉ
ହଁ ଭଲ ସ୍ୱାଦ ଚିଙ୍ଗୁଡି
ହଁ, ଆଉ ପୁଅ ଅଛି, ଆଉ ପୁଅ ମନ ପସନ୍ଦର ଖାଦ୍ୟ ନକଲେ ପୁଅ ମନ ଦୁଃଖ ହବ।
ହଁ ହଁ ପୁଅର ମନ ପସନ୍ଦର ଖାଦ୍ୟ ହଉଛି। ହୁଁ ନା, ନା, ପୁଅ ଖାଇସାରିଲାଣି। ଉ ବାସନ ପଡିଥିଲା ସବୁ ମା ମ ମଜାମଜି କରି ସଫାସଫି କରି ଆସିଲି ଘର ଦ୍ୱାର ଝାଡୁ କଲି, କରିକାରିକି ଆସିଲି ଆଉ
ହଁ ଚିଙ୍ଗୁଡି ତରକାରୀ ଟା କେମିତି କଣ କଲ ଟିକେ କହିଲ?
ଚିଙ୍ଗୁଡି ତରକାରୀ ଟା ତ ପ୍ରସ୍ତୁତି କେମିତି ହେଲା ନା ଆଳୁ ଆଳୁକୁ କିଏ ଆଳୁ ଚୋପା ଛଡାନ୍ତି, କିଏ ଆଳୁ ଚୋପା ଛଡାନ୍ତିନି, ମୁଁ ଚୋପା ଛଡେଇକି ଆଳୁ ଟା କରେ ଏ ମସଲା ପ୍ରସ୍ତୁତ କଲି। ଅ ଅ ଅଦା, ପିଆଜ, ରସୁଣ ଆଉ କଞ୍ଚା ଲଙ୍କା ଡାଲଚିନି, ଲବଙ୍ଗ ଅ ପିଆଜ ଗୋଟେ ପେଷ୍ଟ ଉ ନା ମସଲା ତିଆରି କଲି ମସଲା ତିଆରି କରି, ତାପରେ ଚିଙ୍ଗୁଡି ଟାକୁ ବଛା ହେଇକି ଲୁଣ ହଳଦୀ ଗୋଳା ହେଇକି ରହିଲା, ତାପରେ ଚିଙ୍ଗୁ ଟାକୁ ତେଲରେ ପକେଇକି ତାକୁ ଭଜା ହେଲା, ଭଜା ହେଲା ଆପର ତାକୁ ଗୋଟେ କଢା ହେଇଗଲା, କଢା ହେଲା ପରେ ତାପରେ ଆଳୁ ଭଜା ହେଲା, ଆଳୁ ଭଜା ହେଇକି କଢା ହେଲା, ଗୋଟେ ମସଲା ଟା ତେଲରେ ପ, ତେଲ ପକେଇଲି, ତେଲ ପକେଇ ଜିରା ଟିକେ ପକେଇଲି ଜିରା ପକେଇକି, ତାପରେ ଉ ମସ ମସଲାଟା ଦେଲି ଆଉ ମସଲା ଦେଇକି ତାକୁ ଟିକେ ପାଣି ଦେଇକି ତାକୁ ଟିକେ କଷା କଷି ଗଲା ପରେ ତାପରେ ଆଳୁ ପକେଇକି ଉ ଗରମ ପାଣି ଟା ଦେଲେ ତା ସ୍ଵାଦ ଟା ଭଲ ଆସେ। ଗର ଗରମ ପାଣି ଟା ଦେଲେ ତା ସ୍ଵାଦ ଟା ଭଲ ଆସେ ଯେ କୌଣସି ତରକାରୀ ବଡ ନହ କିଛି ଚୋଟ ନୁହେ ମଧ୍ୟ ମଧ୍ୟମ ଧରଣର ଚିଙ୍ଗୁଡି ଆଉ
ହଁ
ଆଉଠୁ ପାଣି ଦେଇ ବସେଇ ଦେଲ ହେଠୁ ସେ ଫୁଟିଲା ଆ
ହେଇଗଲା ଆଉ
ଆଉ ସକାଳେ କଣ ଖାଇଥିଲ?
ସକାଳେ ଆଜି ଖାଇଥିଲି ଚୁଡା। ଚୁଡା ଚୁଡ଼ା ସନ୍ତୁଳା କରିଥିଲି।
ପୁଡା ତ ଭଲ, ଦେହ ପାଇଁ ବହୁତ ଉପକାର ହ ହ ପା ଆଉ ସେ ରାତି କଣ ଭୋଜନ ପାଇଁ ଆଉ
ରାତି, ରାତି ପାଇଁ ଆଜି ରୁଟି ତ ଆମର କିରେ ସବୁଦିନ ହଏ। ଦେହ ଖରାପ ସମସ୍ତଙ୍କରଏନା ସ୍ଵାସ୍ଥ୍ୟ ସବୁ ବିଗୁଡୁଛି, ସେଥିପାଇଁ ରାତି ରାତିରେ ରୁଟି, ରୁଟି ସାଙ୍ଗରେ କୋଉ ଦିନ କଣ ହେଲା ଆଉ?
ତ ସେଇ ଚୁଙ୍ଗୁଡିତର, ଚୁଙ୍ଗୁଡି ତରକାରିଟା ଅଛି ସେଇ ହୁଁ, ରହିବ ରାତିରେ ବି ଆଉ। ମୁଁଆ ଆମିଷ ଖାଏନି। ଧାନୀରେ ଆମିଷ ମୁ, ନା ମୁଁ ଚିଙ୍ଗୁଡି ମୁଁ ଆମିଷ ଖାଉନି। ଟୋଟାଲି ଆଉନି ହଁ। ନିରାମିଷ ଖାଉଛି।
ପୁର ନିରାମିଷ ଆଉ, ହଉ କାଇଁ ଛାଡି ଦେଇବି। ସେ କଦବେ ମାନେ ଥାଏ ଭିଟାମନ୍ ଆମର ପିବାକୁ ଟିକେ ଆସେ
ହଁ ଆସଯେ, ଛାଡିଦେଲି ତ ଏଇ କାଳିଆ ତାର ଇଛା, ସେବେ ପୁଣି ଯେବେ ଇଛା, ହବ ତାହା ଇଚ୍ଛାରେ ତ ସବୁ ଚାଲିଛି। କାଳିଆର ଇଛା ହେଲା ଛାଡିଛି କାଳିଆରେ କେବେ ଇଚ୍ଛା ହବ। ପଣ କେବେ ତାର ତାର ଦ
ହଁ ସେରପାଇବା ଆଉ ଆମର ଯଉ
ତୁମର ଆଜି କଣ, ହଁ ସବୁ ଏନା ରୋଷେଇ ବାସବ ଖରାପ ଟାଇମ ତ ଦିପରହ ଟାଇମ ଟା ରୋଷେଇ ବାସ ସବୁ ଚାଲିଛି ଆଉ ତୁମର ସବୁ କଣ କର ରୋଷେଇ ଆଜି କଣ ହେଇଥିଲା ଦିପରେ?
ଆମର ଆଜି ଦିପରେ ଚିକେନ ମାଛ ହେଇଥିଲା। ନା ଆମର ବଡ ପୁଅ ରୋଷେଇ କରିଛି ଆଉ ମାଛ ବଡବୋଉ ରୋଷେଇ ଠ ଅଛି, ଆମେ ଖାଇନାହାନ୍ତି। ଆମେ ଖାଲି ଦ ଯାଇନ ଖାଇାର ଆସ ଆଉ ହଁ। କେହି ଖାଇନାହା, ବଡମାମୁଁ ସାନମାମୁଁ ଆଇଲେ ସେମାନେ ମିଶିକି ଖାଇବେ। ସେଟୁ ହଁ ଆସନ୍ତୁ ସେଟୁ ଆମେ ସେଠୁ ମାଛ ତରକାରୀ ହେଇଥିଲା ସୋରିଷ ମସଲା ଦେଇକ କରିଥିଲେ। ଭଲ ଲାଗୁ ହେଲା ସେ ଆମେ ଯା ସେ ଦେଇ ଯାଇଛନ୍ତି ଗାଈ ବଦଳିବାକୁ
କେମିତି କଣ ସୋରିଷ ମସଲା ଦେଇ ମାଛ କରିଥିଲ ମାଛବେସରଟେ ପ୍ରସ୍ତୁତି କହିଲ?
ସେ ସୋରିଷ, ରସୁଣ, ପିଆଜ, ପିଆଜ ଅଳ୍ପ ରସୁଣ ନୋକ ମାନେ ସାଧାରଣ ଯେମିତି ରୋଷେଇ ହୁଏ ସେମିତି ଆଳୁ ସିକି ଏଠୁ ମସଲା ଦେଇ ଦେଇକି ସେଠୁ ପାଣି ଦେଇଦିଅ, ଏନ୍ତି ହଳଦୀ ଲୁଣ ପକେଇକି ସେଠୁ ମାଛଭଜା ହେଇକି ଯୋଉ କରିଥାଏ। ସେ ଭିଜିଗଲା ପରେ ଆଳୁ ଫଳୁ ପକାନ୍ତି। ତା ଦେହରେ ଆମ୍ବୁଲ ପଡିଥିଲା କଣ୍ଟାଳିଆ ଲାଗୁଥିଲା।
ତା ସ୍ଵାଦ ଆସିବନି।
ହେଲା ଭଲ ଲାଗୁଥିଲା ନା ହେଲେ ଟିକେ ରାଗ ଅଧିକ ହେଇଯାଇଥିଲା। ଆମେ ଦି ଯାଉ ସୁ ସି ଦେଇ ଆଉ ସେ ପୁଅ ପିଲାମାନେ, ଏଇନା ଆମର ଖାଇବେ। ଆମର ବଡ ପରିବାର ନା।
ହୁଁ ତମର ତ, ଆଜିିକାଲି ସମାଜ ରେ ଏମତି ମାନେ ବଡ଼ ପରିବାର ମିଳିମିଶି ରହିବାଟା ଅତି
ହଁ ବଡ଼ ପରିବାର ମାନେ ଖୁସି କୋଉଠି ନ ଥାଏ ଛୋଟ ପରିବାର ରେ ହଁ ଆଉ ଯାହା ଭଗବାନ୍ ଙ୍କ ଦୟାରୁ ତ ରହିଚୁ ଆଉ, ଭଗବାନ୍ ଦୋଉନ୍ ନାହଁନ୍ ହଁ ଚାଲିଚି ଆଉ। ତାଙ୍କ ଇଛା ବିନା କଣ ଖଣ୍ଡ ଖଣ୍ଡ ହେଇପାରିବେ କି?
ନା ସେ ଯେବେ ଚାହିଁବେ ସେବେ ହବ।
ଏକାଥରେ ନିମିଶିକେ ହବ।
ନିମିଷେକେ
ଉଁ ଉଁ ହେଇଚି ଆଉ ରାତି କି ଆମର କଣ ରୋଷେଇ ହବ ଠିକ୍ ହେଇନାହିଁ।
ହୁଁ ଉଁ
ସକାଳେ ଚକୁଳି ପିଠା କରିଥିଲି ଚକୁଳି ପିଠା ଦି ଯା। ଖାଇଥିଲୁ ସେମାନେ ସବୁ ମାଛ ଭଜା ପଖାଳ ଖାଇଥିଲେ।
ହୁଁ ଉଁ
ହୁଁ ଉଁ
ଉଁ
ଦି ଯା ଚିକେନ୍ ଖାଉ ନା, ମୁଁ ବି ସେଇଥିପାଇଁ ମାଛ କରିଥିଲି ଆଉ। ହଁ ନାଇଁ ଚିକେନ୍ ଅଣ୍ଡା ଖାଉନା ଆମେ। ଦି ଯା ଯାକ। ଦେଇ ଟିକେ ଟିକେ ଖାଆନ୍ତି ସେ ଏତେଟା ଭଲ୍ ପାଆନ୍ତିନି। ଛାଡି ଦେଲେ ଆଉ ଆମର ତ ସେଠି ଗୋଟେ ମେମ୍ବର ବଢି ଯାଇଚନ୍ତି ଆମ ସାନ ପୁଅଙ୍କର ଗୋଟେ କନ୍ୟା ରତ୍ନ ପ୍ରାପ୍ତ ହେଇଛି ହଁ ସେ କାଲି ଆସିବେ। ସେ ଘରକୁ ବିଜେ କରିବେ। କାଲି ଠାରୁ ଆହୁରି ଘରେ ବି ଆମର କାମ ଲାଗିଯିବ।
ଆଉ ମିଠା ବାଣ୍ଟିବେନି?
ମିଠା ଆମର ତ କନ୍ୟା ରତ୍ନ ହେଇଛି, ସେଥିପାଇଁ ମିଠା ଦିଆ ହୋଉନି। ଯଦି ପୁଅ ହେଇଥାନ୍ତା, କାହିଁକି ନା ଆଗେ ଗୋଟେ କନ୍ୟା ରତ୍ନ ହେଇଥିଲେ ଯଦି ଗୋଟେ ପୁଅ ପୁତ୍ର ହେଇଥିଲେ ଆମେ ଟିକେ ଖୁସି ହେଇଥାନ୍ତୁ ମିଠା ହେଇଥାନ୍ତା ମିଠା ହଁ ମୁଁ ବାଣ୍ଟି ସାରନ୍ତେଣି ମନ ଦୁଃଖ। ହେଇଛି ଆଉ ଦେବେନି ମିଠା ଆଉ ତାଙ୍କର।
ହଁ ପା ଆଜିକାଲି ସେଇ କନ୍ୟା ରତ୍ନ ତ କାହାକୁ ଭଗବାନ୍ ଦଉନାହାନ୍ତି।
ଦଉ ନାହାନ୍ତି।
କ୍ କନ୍ୟା ରତ୍ନ ବି ଭଗବାନ୍ କାହାକୁ ଦଉନାହାନ୍ତି। ହୁଁ ଉଁ ସମସ୍ତେ ସେଇ କାନ୍ଦିବେ। ପ୍ରଥମ ଟା କନ୍ୟା ରତ୍ନ ହେଇଥିଲା ନା ଫୁଣି ଦ୍ଵିତୀୟ ଟା କନ୍ୟା ରତ୍ନ ହେଲା ମନ ଦୁଃଖ ହବ ଟିକେ।
ଯୋଉ ଝିଅ ମାନେ ସବୁ ମାନେ ହାଇଟ୍ ହାଇଟ୍। ଅଛନ୍ତି ବୋଲି ମୋର୍ ମୋର୍ ପୋଲିସ୍ ପୋଲିସ୍ ରେ ପିଲାମାନଙ୍କୁ ରଖି କରେଇବି ଆଉ। ଉଁ ଆଉ ଯାହଉ ଭଗବାନ୍ କାହାକୁ ଝିଅ ବି ଦଉନାହାନ୍ତି କାହାକୁ ପୁଅ ବି ଦଉନାହାନ୍ତି।
ଆଉ ତୀର୍ଥ ଭ୍ରମଣରେ ଯାଇନି, ତୀର୍ଥ କରିବାକୁ ଯିବେନି?
ତୀର୍ଥ କରିବାକୁ ତ ଯାଇନାହିଁ ଟିକେ ପୁରୀ କିଏ ଯଦି ନିଅନ୍ତେ। ଟିକେ ଯାଆନ୍ତି।
ସେ ତ କାଳିଆର ଡୋରି ନ ଲାଗିଲେ କେହି ଯାଇପାରିବେନି।
। ସବୁ ବେଳେ ଜଗା କଥା ଚିନ୍ତା ସବୁବେଳେ ମନରେ କିନ୍ତୁ ଜଗା କାଇଁ ନୋଉନାହାନ୍ତି।
ନଉନାହାନ୍ତି। ଜଗାର ଡୋରି ନ ଲାଗିଲେ ତ କେହି କେବେ ବି ପୁରୀ ଯାଇ ପାରିବେ ନାହିଁ।
ହଁ ଆଉ
ତାଙ୍କ ତାଙ୍କ ଇଏରେ ତ କହନ୍ତିନି ପତ୍ର ବି ହଲିବନି। ପବନ ବି ଅଟକି ଯିବ।
ହଁ ତାଙ୍କ ମନ କଥା ତାଙ୍କୁ ଠିକ୍ ଜଣା।
ହୁଁ, ସିଏ ତ ସମସ୍ତଙ୍କ ମନ କଥା ଜାଣନ୍ତି। ସିଏ ତ ଅନ୍ତର୍ଯ୍ୟାମୀ ସମସ୍ତଙ୍କ ମନ କଥା ସିଏ ଜାଣନ୍ତି।
ଏଇନା ଅଣସର ରେ ଅଛନ୍ତି ଜର ହେଇଛି ତାଙ୍କୁ।
ଜଗତର ନାଥ ଜଗନ୍ନାଥ, ହୁଁ।
ଆଉ ଆମ ଦୁଃଖ ହେଲା ବେଳକୁ ଆମକୁ କେତେ କଣ କରୁଛନ୍ତି। ତାଙ୍କ ହେଲା ବେଳକୁ ତାଙ୍କ ପାଇଁ ବି ତାଙ୍କ ପାଇଁ ବି ତାଙ୍କର ଲୋକମାନେ ସବୁ ତାଙ୍କ ପଣ୍ଡା ମାନେ ତାଙ୍କ ପାଇଁ ବି ସବୁ ସେମତି ପ୍ରସ୍ତୁତ କରିଥିବେ।
। ହୁଁଁ ମୁଁ ଏଇନା ତାଙ୍କ ପାଇଁ ତ ସବୁ ଚାଲିଛି ଆଉ ଜଡିିବୁଟି ସବୁ ଔଷଧ। ଯିଏ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଚାହିଁବ ଦର୍ଶନ ଦର୍ଶନ କରିବ।
ଆଉ ତମେ ପୁରୀ ଯାଇ ସମୁଦ୍ର କୂଳକୁ ଯାଇଚ?
ହଁ ମୁଁ ଯାଇଚି ସମୁଦ୍ରକୂଳ ଦେଖି ଥର ଯାଇଛି ଯୋଉ ଦି ଥର ଯାଇଛି, କଣ କହିଲେ?
ସମୁଦ୍ର କୂଳ ର ଦୃଶ୍ୟ ଟିକେ କହିଲ।
ସମୁଦ୍ର କୂଳ ତ ଦୃଶ୍ୟ ମାନେ ସକାଳ ର ଦୃ ଗୋଟା ଥାଏ। ମାନେ ସୂର୍ଯ୍ୟ ଯେତେବେଳେ ଉଦୟ ହୁଅନ୍ତି ତାର ଦୃଶ୍ୟ ଅଲଗା। ଆଉ ସନ୍ଧ୍ୟା ଟାଇମ୍ ର ଦୃଶ୍ୟ ଟା ଅଲଗା ଆସେ। ଆଉ ସମୁଦ୍ର କୂଳରେ ହଁ ଯେତେବେଳେ ସୂର୍ଯ୍ୟ ମହାପୁରୁ ଅସ୍ତ ହୁଅନ୍ତି ତାର ସମୁଦ୍ର କୂଳର ମାନେ ଦୃଶ୍ୟ ଅଲଗା ହେଇଯାଏ। ଆଉ ହେତେବେଳୁ, ହେଇଗଲା।